ହାଲୋ।
କଣ କହୁଥିଲି ଜନ ଗଣନା କଣ କେମିତି କାମ କରନ୍ତି ସେମାନେ।
ସେମାନେ କେତେଟା ଦେଖେ ଫାର୍ଷ୍ଟ। ଇଏ କରନ୍ତି ଉଁ।
ଘର ଘରକୁ ଯାଇ। କି ଘର ଲୋକ ମାନଙ୍କର ଡାଟା ଇଏ। ହଁ ହଁ ହଁ।
ଏମିତି ଟିଚର୍ସ ମାନଙ୍କୁ ନହେଲେ ସେ ଯୋଉ। ଅଙ୍ଗନବାଡି ଆଉ ଯୋଉ ଆସା। ଏନ୍ ଏମ ଯୋଉ ନ ଥାନ୍ତି ଗାଁ ଗୁଡାକୁ ସେମାନଙ୍କୁ ଟ୍ରେନିଂ ଦିଅନ୍ତି।
ହଁ ହଁ।
ସେମାନଙ୍କୁ ଟ୍ରେନିଂ ଦିଅନ୍ତି ଆଉ ସେମାନେ ଗୋଟେ ମ୍ୟାପ୍ ବନାନ୍ତି। ହୁଁ କଣ ସେଟା ଇନୁମେ ସେମାନଙ୍କୁ କୁହାଯାଏ ଏନୁମେନେଟର୍ ନା କଣ ସେମାନଙ୍କୁ ଜ ଯୋଉମାନେ ଜନଗଣନା କରନ୍ତି। ସେମାନେ ଫର୍ମ ପକାନ୍ତି ନା ସେମାନେ ବାଛନ୍ତି ମୁଁ ଜାଣିନି ହେଲା।
ହୁଁ ହୁଁ।
ସେମାନେ ସେ ଡାଇଗ୍ରାମ ଗୁଡାକ ବନାନ୍ତି କୋଉ କେତେଟା ସ୍କୁଲ ଅଛି କେତେଟା। ଆ ମଶାଣି ଅଛି କେତେଟା ଅଙ୍ଗନବାଡି ଅଛି। କେତେଟା ଘର ଅଛି ସେମାନେ ସବୁ ଇଏ କରନ୍ତି। କେତେଟା ମନ୍ଦିର ଅଛି। ଏଇଗୁଡାକ ସବୁ ସେନ୍ସସସ ରେ ଇଏ କରାଯାଏ ମାନେ ଜନଗଣନା ରେ ଇଏ କରାଯାଏ।
ହୁଁ ହୁଁ ହୁଁ।
ତାପରେ। ଟିଚର୍ସ ମାନଙ୍କୁ ଟ୍ରେନିଂ ଦିଆଯାଏ।
ଆଚ୍ଛା ଇଏ ତ ସେମାନେ ତ ଲୋକ ଙ୍କୁ ଗାଁ କରିବେ ତ ମନ୍ଦିର ଆ ଆଉ କଣ କହିବେ ଆମର। ଏଇ ଯେ କଣ କହିବେ ମସାଣି ଯାଉ କାହିଁକି କାମରେ ଆସୁଛି।
ଜଣା ନାହିଁ ଏଇଗୁଡାକ ସେମାନେ ସବୁ କରନ୍ତି ଆଉ ଗୁହାଳ ଘର। ହେଲା କଣ ହେଲା ସବୁ ଇଏ କରନ୍ତି।
ହୁଁ ହୁଁ ହୁଁ।
ହୁଁ।
ଆଚ୍ଛା ମୁଁ ଭାବୁଥିଲି ତା ଘରୁ ଘରକୁ ଯାଇ କେତେ ଜଣ ରହୁଛ ଘରେ ଇଏ ସେ ଡାଟା ନେଇକି ତାଙ୍କେ ପରେ ଲାଷ୍ଟରେ କାଉଣ୍ଟ କରନ୍ତି କହିକି।
ହୁଁ ହୁଁ। ଶୁଣେ ଆଉ ସେମାନେ ଘରର ସବୁ ଇଏ ପଚାରନ୍ତି ଆଉ ତମ ଘରେ କେ କେତ ଜଣ ରହୁଚ଼ ଆଉ ତମ ଘରେ ଲେଟିନ୍ ଅଛି କି ନାଇଁ ବାଥରୁମ ଅଛି କି ନେ ଇଁ ତମ ସେ ଲେଟିନ୍ ର ସେ ଯୋ ଟାଙ୍କି ଟା ସେ ନନ୍ଦ ନା ଏମିତି ନନ୍ଦ ନା ଇଏ।
ଟାଙ୍କି ବୋଲି ପଚାରନ୍ତି ଯ ଯଦି ନନ୍ଦ ହେଇଥିବ ବୋଲି ନନ୍ଦରେ ଟିକ ମାରନ୍ତି ଯଦି ଏମିତି ଏମତି ଜ ଟାଙ୍କି ହେଇଥାଏ। ଯୋ ଛାତ ପଡି ନଥାଏ କିି ଟାଙ୍କି କରାହେଇକି। ବଲେ ତାକୁ ସେ ଟିକ୍ କରନ୍ତି ଆଉ ହେଲା।
ଏଇଟା କୁ ଏଇଟା କରିବୁ ବିଶମାଗ ଇଲେଭେ ଉଇ ଆର ଭେରୀ ଭେରୀ ସରି। ହଁ।
ଆଉ ଦେଖେ। ହଉ ସେମାନେ ତମେ କୋଉ ପାଣି ୟୁଜ କରୁଚ଼ ତମେ କୂଁଅ ପାଣି ୟୁ ଜ୍ କରୁଛ ନା ବୋରିଙ୍ଗ ପାଣି ୟୁଜ କରୁଚ଼? ସବୁ ଏଗୁଡାକୁ ସେମାନେ ତାଙ୍କ ଜନଗଣନା ରେ ଇଏ ଲେଖନ୍ତି।
ହୁଁ ହୁଁ ହୁଁ।
ତା ଅନୁସାରେ ଗମେଣ୍ଟ ପ୍ରଭାଇଡ କରେ।
ଉୁଁ ହୁଁ ହୁଁ।
ତୁ ଯଦି ଭୁଲ ଭାଲ ବି ଦବୁ ବଲେ ସେ ସେଟା ଜନଗଣନରେ ସେଟା ଆମକୁ ହିଁ ପରେ ପ୍ରବ୍ଲମ ହବ ଆ ଆମେ ଯୋଉ କହୁଛୁ କାହିଁକି ଆମକୁ ମାନେ ଏଆ ମିଲ୍ଲାନି କାହିଁକି ସ୍କିମ ଟା ଶୁନି ଆ ମାନେ ଯୋ
ଟା ଦେଇଥିବା ବଲେ ସେଇଟା ଇଏ ହବନି।
ଉୁଁ ହୁଁ ଆଚ୍ଛା ଆଚ୍ଛା ଏମିତି ହୁଏ ତାହେଲେ।
ହୁଁ ସେଟା ପାଇଁ ଜନଗଣନାର ସବୁ ବେଳେ ଠିକ୍ ଠିକ୍ ଡାଟା ଦିଅନ୍ତି।
ମୁଁ ଓଡିଶାର ତିରିଶ୍ ଟା ଡିଷ୍ଟିକ୍ ରୁ ନା କହୁଚ଼ି ହେଲା।
ହୁଁ।
ଓଡ଼ିଶା।
ହୁଁ।
ଶା।
କଣ?
ଉୁଁ
ତଳୁ କହିବୁ ନା ଓପୁରୁ କହିବୁ କ?
ଅଙ୍ଗୁଲ, ଅଙ୍ଗୁଲ, ବଉଦ୍ଧ। ଭଦ୍ରକ, ବାଲେଶ୍ଵର, ବଲାଙ୍ଗୀର। ବରଗଡ଼, କଟକ, ଦେଉଝର। ଦେଉଝର ଉଁଃ।
ନାଇଁ କେଉଁଝର।
ନାଇଁ ନାଇଁ।
ଦେଉଝର୍ ବି ଅଛି କି ମୁଁ ଜାଣିନି ଉଁ ଉଁ ମାତ୍ ଦେଖିଆ। ରହ ରହ ମ୍ୟାପ୍ ଅଛି ମୋ ପାଖେ। ଗୋଟେ ମିନିଟ ର। ହୁଁ।
ଗଞ୍ଜାମ, ଗଜପତି।
ହୁଁ।
ଝାରୁସୁଗୁଡା ଯାଜପୁର। ଜଗତସିଂହପୁର ଖୋର୍ଦ୍ଧା କଳାହାଣ୍ଡି। ଦେ କେଉଁଝର। କେନ୍ଦ୍ରାପଡା କନ୍ଧମାଳ କୋରାପୁଟ। କୋରାପୁଟ ତାପରେ ମାଲଗାନଗିରି। ମୟୂରଭଞ୍ଜ। ମୟୂୁରଭଞ୍ଜ। ନବରଙ୍ଗପୁର ନୟାଗଡ।
ହୁଁ।
ନୟା ନୟା ପଡା ନୟା ପଡା।
ନାଇଁ ନୂଆ
ନୂଆପଡା ନୂଆପଡା ହଁ ପୁରୀ ଓ ରାୟଗଡା ସମ୍ବଲପୁର ସୁଭି ସୁବର୍ଣ୍ଣପୁର। ସୁନ୍ଦରଗଡ଼।
ଜଗତସିଂହପୁର।
ହୁଁ
ଆଉ ଗୋଟେ ଖୋର୍ଦ୍ଧା ଭୁଲି ଯାଉଛୁ ବୋ
ଖୋର୍ଦ୍ଧା ମୁଁ କହିଲି ପରା।
ହଁ ଦେଓଘର ଅଛି ଦେଓଘର।
ହୁଁ।
ବାଲେଶ୍ୱର ଭଦ୍ରକ।
ପପୁଲେସନ କହିବି କାହାକୁ କୋଉ କୋଉ ଡିଷ୍ଟ୍ରିକ ର କେତେ କଣ ପପୁଲେସନ? ଉ ଏ ଗ ଟୋଣ୍ଟି ଟୋଣ୍ଟି ବି ସିକ୍ସ ର ଓ ଆମର ଟୋଟାଲ ପପୁଲେସନ ହଉଛି - ଫୋର ପଏଣ୍ଟ ସେଭେନ ଟୁ ଟୁ ପର ପଏଣ୍ଟ ଏଇଟ୍ ଏଇଟ କରୋଡ଼।
ହୁଁ।
ଗଞ୍ଜାମ ହଉଛି ଅ ଏ କହୁଛି ଟିକେ ରୁହ। ତମକୁ ଦଉଛି। ଯୋଉ ଫର୍ଟିନ ପଏଣ୍ଟ ଥାର୍ଟି ଟୁ ଲାକ୍ସ। ବାଲେଶ୍ଵର ହଉଛି ଟ୍ୱେଣ୍ଟି ସିକ୍ସ ପଣ୍ଟ ଏଇଟି ଲାକ୍ସ। ବର୍ଗ ହଉଛି ସିକ୍ଟିଁ ପଏଂଟ ଥାର୍ଟି ଏଇଟ୍ ଲାଖସ। ତାପରେ ଆ ଭଦ୍ରକ ହଉଛି ସତ ସେଭେଣ୍ଟିଁ ପଏଂଟ ଥାଟିନ୍ ଲାଖସ୍। ବଲାଙ୍ଗୀର ହଉଚି କୋଡ଼ିଏ ପଏଣ୍ଟ ସିକ୍ସଟି ଥ୍ରୀ ଲାକ୍ସ। ବୌଦ ହଉଛି ଫାଇ ପଏଣ୍ଟ ଟୁ ସେଭେନ ଲାକ୍ସ। କଟକ ହଉଛି ନାଇ ପଣ୍ଟ ସିକଟି ଲାଖସ ଦେ ଦେଓଗଡ଼
ହୁଁ।
ଥ୍ରି ପଏଂଟ ଫାଇବ ନାଇନ୍ ଲାଖ୍ ଡେଙ୍କାନାଳ ହଉଛି ଥାଟିଁନ୍ ପଏଂଟ ଥା ୱାନ ଲାଖ୍ ଗଜପତି ହଉଛି ସିକ୍ସ ପଏଣ୍ଟ ଫର୍ଟି ସେଭେନ ଲାଖ୍।
ହୁଁ।
ଜ ଜଗତସିଂହପୁର ହଉଛି ଟ୍ୱେଲେଭ ପଏଣ୍ଟ ଟ୍ୱେନ୍ଟି ସିକ୍ସ ଲାକ୍ସ। ଯାଜପୁର ହଉଛି ଟ୍ୱେଣ୍ଟି ପଏଣ୍ଟ ସିକ୍ସ ଏଇଟ୍ ଲାକ୍ସ। କଳାହାଣ୍ଡି ହଉଛି ଏଇଟିନ ପଏଣ୍ଟ ଟ୍ବେଣ୍ଟି ୱାନ ଲାକ୍ସ। ଝାରସୁଗୁଡା ଅଛି ସିକ୍ସ ପଏଣ୍ଟ୍ ସିକ୍ସ ଫୋର ଲାକ୍ସ କନ୍ଧମାଳ ଅଛି ଏ ଏଇଟ ପଏଂଟ ଫାଇଭ ଲାକ୍ସ୍।
ହୁଁ।
କେ କେନ୍ଦ୍ରାପଡା ହଉଛି ସିକ୍ସଟିନ ପଏଣ୍ଟ ଜିରୋଟୁ ଲାକ୍ସ।
ହୁଁ।
କେନ୍ଦୁଝର ରହିଛି ଟଣ୍ଟି ପଏଣ୍ଟ ଟ୍ବେଣ୍ଟି ଫାଇଭ ଲାକ୍ସ।
ହୁଁ।
ତାପରେ ହଉଛି କୋରାପୁଟ ହଉଚି ସିକ୍କଟେନ୍ ପଏଣ୍ଟ ଟୁ ସେଭେନ ଲାକ୍ସ। ମଲକାନଗିରି ସେଭନ ପଏଣ୍ଟ ଫାଇଭ ଫିଫଟି ଫାଇଭ ଲାକ୍ସ।
ହୁଁ।
ହ ହଁ ନୁଆପଡା ଟେନ ପଏଣ୍ଟ ଜିରୋ ଏଇଟ୍ ଲାକ୍ସ ପୁରୀ ହଉଛି ନାଇନଟିନ୍ ପଏଣ୍ଟ ଥାର୍ଟି ଥ୍ରୀ ଲାକ୍ସ। ତାପ ନାଇନଟିନ୍ ପଏଣ୍ଟ ଥାଟିଥ୍ରୀ ଲାକ୍ସ। ରାୟଗଡ଼ା ହଉଚି ଏଗାର ପଏଣ୍ଟ ସେ ଥାର୍ଟି ସେଭେନ୍ ଲାକ୍ସ।
ହୁଁ।
ସୁନ୍ଦରଗଡ଼ଜ ଟ୍ୱେଣ୍ଟି ଫୋର ପଏଣ୍ଟ ଟୁଏଲଭ ଲାକ୍ସ।
ହୁଁ।
ସେମିତି ଆଉ କେତ ଅଛି ଆଉ ଟୁ ପଏଣ୍ଟ ନାଇନ୍
କନ୍ଧମାଳ?
କନ୍ଧମାଳର କହିଲି ପରା ଏଇଟ ପଏଣ୍ଟ ଥ୍ରୀ ଫାଇଭ ଲାକ୍ସ।
ହୁଁ।
ଆମ ଓଡ଼ିଶା କେଉଁ କେଉଁ ଷ୍ଟେଟକୁ ବରର ଟା ସେଟ କରୁଛି ହୁଁ?
ଆମର ୱେଷ୍ଟ ବେଙ୍ଗାଲ। ଛତିଶଗଡ଼ ଆନ୍ଧ୍ରପ୍ରଦେଶ ସେ ଆଉ ତେଲଙ୍ଗାନା ବୋଧେ?
ନାହିଁ।
ଆଉ?
ସେଇ ଚାରିଟା ତ। ଝାଡ଼ଖଣ୍ଡ ୱଏେଷ୍ଟ ବେଙ୍ଗଲ ଆଉ ଛତିଶଗଡ଼ ଆଉ ଆନ୍ଧ୍ରପ୍ରଦେଶ।
ହୁଁ ହୁଁ ହୁଁ ଝାରଖଣ୍ଡ। ହୁଁ ହୁଁ ହୁଁ।
ଆଉ ହେଲା
ହୁଁ। ହଉ। ଓ ହୋ
ଆଉ ଆଉ କହିଲୁ ଝିଅ? କନ୍ଧମାଳର ହେଡ଼ କ୍ଵାର୍ଟର କଉଟା?
ଫୁଲବାଣୀ।
ଆଉ ସେମିତି ରାୟଗଡ଼ା ର?
ରାୟଗଡ ର ଜଣା ନାହିଁ
ସେ ରାୟଗଡା ଏକା ହେଲା।
ଏହେ ଓହୋ।
ସେଇ କୋରାପୁଟ ମାଲକାନଗିରିର ବି ମାଲକାନଗିରି ଆଉ ନବରଙ୍ଗର ପୁର ର ହେଲା ଇଏ ବୋଧେ
କଣ?
କେ ଜାଣି ନବରଙ୍ଗପୁର ମୁଁ କହିପାରେ ହଁ ନବରଙ୍ଗପୁର ନବରଙ୍ଗପୁର। କା।
ହ ଆଉ ହେଲା।
ହ
ଉମରକୋଟ ତା ହେଲେ କୋଉଠି ଅଛି?
ହୁଁ ସେଇଟା ତ ରାଜସ୍ଥାନ ଆଡେ ବଗେର।
ନାଇଁ ନାଇଁ ନବରଙ୍ଗ। ପୁର ରେ ଉମରକୋଟ ଅଛି ମୁଁ ଜାଣିନି ଉମର କୋଟ ସେ ଯୋଉ ଗୋଟେ ବସ ଯାଇନି ଗମେଣ୍ଟ। ବସ ଯୋଉ ସନ୍ଧ୍ୟା ବେଳେ ଆସେ ରାଇକା ରେ ଏଗାରଟା ଆଡକୁ ପହଞ୍ଚେ। ଯୋ ଓ ଏସ ଆର ଟି ସିି ମ ଯ ସ୍ମୁଦ ରା ଚାଲେ ପୁରା ସ୍ମିଥ୍ ଲି ଚାଲେ ପ ଯୋଉ ବଡ ବଡ ବସ୍ ନାଇଁ କି ବା ଝୋଟି ଅଙ୍କା ବସ୍।
ନାହିଁ ଜାଣିନି।
ହେଲା ସେ ଲେଖିଛନ୍ତି ନବରଙ୍ଗପୁର। ଗୋଟେ ଲୋକ ମୟରଭଞ୍ଜ ରୁ ଆସିବ ଉମରକୋଟ କେମିତି ଆସିବ?
କେତେଟା ଡିଷ୍ଟ୍ରିକ ଦେଇକି ଆସିବ ସେ ନବରଙ୍ଗପୁର କୁ?
ବାରିପଦା ଗୋ ଟେ ଡିଷ୍ଟ୍ରିକ୍ ନୁହଁ ନାଇଁକି? ସେ ହଉଛି ମୟୂରଭଞ୍ଜ ର ବାରିପଦା।
ହୁଁ ହୁଁ।
ହୁଁ। କନ୍ଧମାଳରେ କଣ କଣ ଅଛି କନ୍ଧମାଳରେ ଅଛି। କଟ୍ରିଙ୍ଗୀଆ କୁଆଡେ ଅଛି କଟ୍ରିଙ୍ଗୀଆ। ଏ ସ୍ଲି ଥିଙ୍ଗ ପଚାରିଲୁ କଟରଙ୍ଗିଆ କୋଉଠି।
ସେଇତି।